ହାଲୋ।
ହଁ କଣ କରୁଛୁ କି?
ନାଇଁ ବସିଥିଲି ତୁ କଣ କରୁଚୁ?
ଓ ହୋ ବୋଉ ହରିଆ ଗାଧିଇ ଖାଇସାଇଲଣି ସମସ୍ତେ?
ହୁଁ ବୋଉ ଗାଧେଇ ନାଁ ମ ବାଙ୍କୁ ଆସିନି‌‌‍‍‍‍।
ଆଉ।
ନା କାଇଁ ଆସିନି ମୁ ତାକୁ ଫୋନ୍ କରିଥିଲି ଯେ ସେ କହିଲା ସେ ଛୁଆଟାର କାମ ସଇଲାଣି ଯିବି ବୋଲି କାଇଁ ଆସିନି।
ସେଇ ଛୁଆଟାର କାମ ସରିନି?
ନା।
ଆ ଉ। ଆଉ ତାଲେ କେତବେଳେ ଆସିବ?
କେତେବେଳେ ଆସିବ କେଇଆଣି ମୁଁ ଆଉ ଫୋନ୍ ତ ତାକୁ କରିନି। ଦେଖିବା ଫୋନ କଲେ ଜଣା ପଡିବ କେତେବେଳେ ଆସିବ। କହୁଥୁଲା ତ ହେ ଛୁଆଟାର କାମ ସଜାଇଚି ବୋଲି।
ତୁ ବା ତା ସହିତ କଥା ହୋଉଥୁଲୁ?
ହୁଁ ମୁଁ କଥା ହୋଉଥିଲି ବା କଇଲେ ଛୁଆଟାରେ ମୁଁ ଫୋନ୍ କରିଥିଲି ବି ମୁଁ ଗାଧେଇକି ଆସିକି ବି ଫୋନ୍ କରିଥିଲି ବି।
କହିଲା ହଁ ମୁଁ ଫୋନ୍ ରିଥିଲି ଯେ ଆକୁ ତା କାମ ସଇଲାଣି ଆ ଯିବୁ।
ଉଁ ହୁଁ।
ଆସିବ ଦେଖିବା କେତେବେଳେ ଆଉ।
ହଁ ମାମୁନି ଦେଇ କଲ୍ କରିଛି ନା କରି ନାଇଁ?
ହଁ ନାଁ
ତାର ବାଲାନ୍ସ ନାହିଁ।
ନାଇଁ ସେ କାଇଁ ଫୋନ୍ କରିନି।
ତାର ପଇସା କଟିଯାଇଛି।
ଉଁ ହୁଁ।
ପକେଇନୀ ସେଇଥିପାଇଁ କଲ୍ କରିପାରୁନଥିବ।
ଆଉ ସେଇଆ ହେଇଥିବ ମୁଁ ଆଉ କଲ ହଁ ମୁଁ କଲ୍ କରିବି।
ଆଉ ବୋଉ କଣ ରୋଷେଇ ସରିଲାଣି?
ହୁଁ ବୋଉ ରୋଷେଇ ସାଇଲାଣି ଯାଇଚି ବଡ ବୋଉ ଘରକୁ।
ହଁ ହଁ ରୋଷେଇ ସାରିକି ଖାଇ ଖୁଆ ସାରିଚନ୍।
ହୁଁ। ଖାଇକୀ ତ ଏଇନେ ଗଲା।
ଉଁ ହୁଁ।
ଆଉ ଝିଅ କଣ କରୁଚି?
ଝିଅ ଶୋଇଚି ଉଠିଲେ ଖାଇବ ଖାଇକି ଆମେ ଯିବୁ।
ଓହୋ।
ଯାଇନୁ ତ ଟିକେଟଟା ଅଛି ତ ବାରଟା ଗୋଟେ ବେଳକୁ ଦେଖିବେ।
ଓହୋ।
ଆଉ। ତୋର ସିଲେଇ ନାହିଁ ଏଇନାକା?
ନାଇଁ ସିଲେଇ କରିକି ଗାଧେଇ ଯାଇଥିଲି ଆଉ ଏଇନାକା ସିଲେଇ ନାହିଁ ଯାଉଚି ଶୋଇବି ଟିକେ।
ଓହୋ ହେଲେ ସବୁ ବ୍ଲାଉଜ କରିସାରିଲୁଣି ନା କଣ?
ହୁଁ ଆହୁରି ଅଛି ନା ଆଉ ସରିବ। ପରେ ଆଉଥରେ ସ ବାଟ ଅଛି।
କାଲି ତ ଇଏ ପଳେଇବେ।
କାଲି ଯିବେ ହାରି?
ହଁ କାଲି ପଳେଇବେ। ଆଉ କଣ ଗୋଟେ ସେ ହେଉଛି? ହ୍ୟାଲୋ ହଁ।
କହ। ଭାଇ କୁଆଡେ ଯାଇଚନ୍ତି?
ସିଏ ଯାଇଛନ୍ତି ଗୋଟେ ଜାଗାକୁ ଆସିଲେ ପା ଯିବୁ।
ହଁ ହଁ।
ଯାଇଛନ୍ତି ଗୋଟେ ଜାଗାକୁ। ଅଁ।
କଣ କହ?
ତାହାଲେ ଆସିନେଇ ସିଏ ନା? ଆସିବ କେତେବେଳେ ଦି ଦିନରେ କୋଉ କାମ ସାରିପାରିବ।
ଯାଉଛି ଦେଖିବା ଫୋନ କରିବି।
ହଁ ଦି ଦିନରେ ବି କୋଉ କାମ ସାରିପାରିବୁ ଇଏ ଯେମିତି ଅବହେଳା କରୁଚନ୍ତି।
ହୁଁ ସିଏ ବସିଚି ସେ ଛୁଆଟାର କାମ ସରିନି ସଇଲେ ଆସିବେ ସାଙ୍ଗ ହେଇକି।
କଣ କଥା ହେଇଥିଲ କି ଆଜି?
କଣ କହିଁଲୁ?
କଣ ରୋଷେଇ ହେଇଥିଲା ଆଜି?
ଆଜି ହେଇଥିଲା କଣ ଛତୁ ଭାଜି ଥିଲା।
ହୁଁ।
ଶାଗ ଭଜା।
ହୁଁ।
ଆଉ ମିଶ୍ଚର ଏଇଆ ଆଉ କଣ ଆମ୍ବ।
ହଁ ହଁ ହଁ ଆମ୍ବ କଉଠୁ ଆଣୁଚୁ କି? ଆମ୍ବ ତ ସଇଲାଣି।
ଉଁ ଏଇ ଆମ୍ବ କେ ଦେଇଥିଲେ ନାଁ ମ କିଣିକି ନୁହେଁ ମ।
ଓ ହୋ।
ସେ ଦେଇଥିଲେ।
ଓହୋ ଆଉ ପାପୁ ଆଉ କିଛି ଗଛ ଲଗେଇ ନାଆନ୍ତି ତାଙ୍କ ବାଇରି ମାନଙ୍କରେ।
ଉଁ ନାଇଁ ଆଉ କିଛି ଲଗା ଲୁଗି କରୁନାହାଁନ୍ତି।
ଉଁ ହୁଁ।
ଆଉ।
ହଉ।
କଣ ଖାଇଥିଲୁ?
ମୁଁ ସେଇ ଛତୁ ଭାଜିଥିଲି ଆଉ ଅଁ ଛୁଇଁ ଆଳୁ ତରକାରୀ କରିଚି। ଆଉ ମିକ୍ସଚର ଏଇଆ ଲଗେଇକି ଖାଇ ଦେଇଚି ଆଉ।
ଓହୋ ହଁ।
ଖାଲି ଡିଫରେନ୍ସ ହେଲା ଯେ ଏଇଆ ଆଉ ଛ ତୁମର ଛାଗ ଅଛି ଆମର ଆମ୍ବ ତ ଛଜାଇଚି ଆଉ।
ହୁଁ ହୁଁ।
ହଁ ଆମ୍ବଟା ସରିଗଲାଣି କିଣିକି ଆଣିଲେ ବି ଆମ୍ବ ଆମର ଏପଟେ ଆମ୍ବ ଅଧିକ।
ହୁଁ।
ତୋଟା ଆମ୍ବ କିନ୍ତୁ ଆମ୍ବ ଏପଟେ ଏଥରକ ସଟେଜ୍ ହେଇଗଲା।
ହୁଁ।
ଆମ୍ବ ଯିଏ ପ ପଚାପୁଚି ହୁଏ ପଚିଯାଏ ଆମ୍ବ ଖାଇପାରୁନୁ ଯେ ଏଇଥରକ କିନ୍ତୁ ଆମ୍ ମ୍ବ ନାହିଁ ନ୍ କିଏ ନେଇଗଲା କେଜାଣି ମୁଁ ଜାଣିପାଇଲିନି। ଆଉ। ଦେଖୁନୁ ବାପା ନେଇନଥିଲେ ନା ଆମ୍ବ କେଡେ କେଡେ ଆମ୍ବ ଦେଖିଚୁ ନା ନେଇଥିଲେ ନା ଛୋ ଟ ଆମ୍ୱ ନେଇଥିଲେ କଇଲୁ।
ବଡ଼ ଆମ୍ବ ପା।
ବଡ଼ ଆମ୍ବ ନେଇଥିଲେ ନା ତା ଭିତରେ ଅହ।
ବଡ଼ ବଡ଼ ନେଇଥିଲେ ତ।
ମିଠା ଥିଲା ନା ସେଇ ଆମ୍ବଉଡ଼ା?
ହୁଁ ମିଠା ଲାଗୁଥୁଲା।
ହଁ ଏଇଟା ପୁରା ଚିନି ପୁରିକା ମିଠା ସେ ଆମ୍ବ ଗୁଡ଼ା।
ହୁଁ ହୁଁ।
ସେତିକି ଥିଲା ଲ ଆଉ ମିଳୁନେଇଁ ପା ଆମ୍ବ ମୁଁ କଇଲି ପାଞ୍ଚ୍ ଛଅ କେଜି ଆଣିକି ଏକାଥରେ ଦେଇଦେବି। ତା ମୁତି ତ ମଳୁ ନେଇଁ ଆଉ।
ଓହୋ। ଆଁ
ଉଁ କଣ କହିଲୁ? ଆଉ ମୋତେ ତ ଖାଇବାକୁ ମିଳୁନି ମୁଁ କଣ କାହାକୁ ଦେବି କି ଲୋ। ମୁଁ ତ ଆଙ୍କୁ କଉଚି ତମେ କିଣିକି ଆଣ।
ହୁଁ।
ମୁଁ ଆଙ୍କୁ କହୁଚି ପା ତମେ କିଣିକି ଆଣ ମୋ ପାଇଁ ଆମ୍ବ ଆମ୍ବ ନହେଲେ ଭାତ ଯିବନି। ଆଉ ବାଦାମ ଦେଇଥିଲେ ନା କଣ ବାଦାମ ଦେଇଥିଲେ ନା?
ହଁ ତ ଖଟା ବୁ ନାଁ ହଲ ଅ ହ୍ୟାଲୋ ହ୍ୟାଲୋ